ହ୍ୟାଲୋ
ଭାଇ କଣ କରୁଛ
ନାଇଁ ଏ ବସିଥିଲି ଆଉ ଖାଇ ପିଇ ଘଡୁଛି ଆଉ ଖରା ହଉଛି ବାହାରୁ ଯାଇାଉନି ଖରା ହଉଛି ଛାଇ ହଉଛି ପୁଣି ଖରା ଏମିତି ତମେ
ଆଉ ଆଉ ଗୋଟେ କଣ କହୁଥିଲ ତମ ଯୋଉ ବାଲିଯାତ୍ରା ଦିନ କଣ ଭସାଣି ହୁଏ
ହଁ ଭସାଣୀ ଯୋଉ କାର୍ତ୍ତିକ ସଵର ମେଢ ତ ଆମର ହେଇଥାଏ। ଉନ ବାଲଯାତ୍ରା ଷ୍ଟାର୍ଟ ହବ ଜୋନ ଫାଷ୍ଟ ଦିନ ବାଲିଯାତ୍ରା ଷ୍ଟାର୍ଟ ହବାର। ସେଦିନ ହିଁ ଭସାଣା ସେଇଦିନ ଭସାଣି ଆଉ ସେଇ ବାଲିଯାତ୍ରା ପଡିିବା ମାନେ ବା। ହଁ ମାନେ ବାଲଯାତ୍ରା ଯଉ ପଟେ। ହୁଏ ଯଉ ପଡିଆ ର ହୁଏ ତା ପଡିଆ ସାଇଟ ରେ ଆମର ମୂର୍ତ୍ତି ସେଇଠି। ପରେ ଖୋଳା ହେଇଥାଏ ସବୁ ନା। କଡା ଏଇ ନଈରେ ତ ପଡିବନି। ମାନେ କେତେ ହବ ନା ମୂର୍ତ୍ତି ମୂର୍ତ୍ତି ନଈରେ। କଣ ନାାଇଁ କଣ ହବ ସେଟାଇ ଖୋଳା ହେଇଥାଏ ବାଲିଯାତ୍ରାରେ। କିଏ ବାଲିଯାତ୍ରା ଯୋଉ ପଡିଆାରେ ପଡିଥାଏ ତା ସାଇଟ୍ ପଡିଆ ଗୋଟେ ଅଛି ପଡିଆ କଣ ସେ ଗୋଟେ ବଡ ପଡିଆ। ସେ ଗୋଟେ ସାଇଟ୍ କୁ ଖୋଳା ହେଇ ସେଇଠି ଯାଇଁ ମସ୍ତି ପଡେ ଆଉ
ଯେ ଡିଜେ ଫିଜେ କମ୍ପିଡିସନ ତ ସେପଟେ ମନା ହେଇଥିବ ପୁରା।
ନା ଡିଜେ ନା ଆମର କମ୍ପୁ ଆମର ଏପଟ ଡିଜେ ବା ବନ୍ଦ ହେ ବ୍ୟାନ କରିଦେଇଛି ଖାଲି ଯୋଉ ବ୍ୟାଣ୍ଡ ଯୋଉ ଗୀତ ଗାଉନାହାଁନ୍ତି
ହଁ ହଁ ବ୍ୟାଣ୍ଡ ଆମେ ବି କାର୍ତ୍ତିକଶ୍ୱରକୁ ସେ ଗୁରା ଆଣୁଚି ସାଇ ପୂଜାରୁ କିନ୍ତୁ ଏପଟେ ଆମର ହେଟେ ଏତେ ମାନେ ନାଁ କରିପାଇଲାନି ଏପଟେ ଡିଜେ, ବାଜା ସେ ଯୋଉ ଗୁରା ଆସୁ ନାହାଁନ୍ତି ପାଣ୍ଡା ଗରିଲା। ସେଇ ସେଇଟା ଛୋଟ ପିଲା ସେଇଟାଙ୍କୁ ତ ଧରିକି ବେଶୀ
ଆଚ୍ଛା ଆମର ଏଇ କଟକ ଆଡେ ତ ଏଇ ପୁରା ଟାଉନ ଆଡେ ତ ଏଇ ହେଇଗଲା ଆଉ ସେ ଡିଜେ ବ୍ୟାନ୍ କରିଦେଲା ବ୍ୟାନ୍ କଲା କଣ ନା ସାଉଣ୍ଡ ଦେଲାନି।
ହୁଁ ନାଇଁ ବ୍ୟାଣ୍ଡ ଗୁରା ବି ବହୁତ ବଢିଆ ଭଲ ପୁରା ପ୍ରପର ସାଉଣ୍ଡ ଦେବେ ମାନେ ଯେତିକି ଗୋଟେ ଲିମି ଟେଡ ବେଶ୍
ସ ବା ଆ ସେ ବ୍ୟାଣ୍ଡ ଦେଇକ ବି ଥାନା ବାଲା ଦଉନି ମାତ୍ର ଛଅଟା ବକ୍ସ ଦଉଛି ଅଧିକ ଦଉନି ଆଉ ଯୋଉ ଗାଁ ମା ଏରିଆରେ ଦଶଟା ପନ୍ଦରଟା
ସେ ସେ ସେଇଟା କିନ୍ତୁ ଆମେ ମିସ୍ କରୁଛୁ କାରଣ ସେଇଟା ଗୋଟେ ଖୁସି ଲାଗେ ସବୁ ପିଲା ଆଗେରେ ନାଚୁଥିବେ। ପାଞ୍ଚ ଛଅଟା ଟଲି ଥିବ। ଗୀତ ଗାଉଥିବେ ନିଜେ ଲୋ କୋ ପା ଟିରେ ଯୋଉ ଗୀତ କହିବ ତମ ସାଇ ନାଁରେ ଗାଁ ନାଁରେ ଲଗେଇକି ବି
ବା ସେଇଆା ବା ଆମର ଗଣେଶ ପୂଜାକୁ ଏମତି ଆସୁଛି ହୁଏ ସବୁ ସବୁ ପୁ ଯେତିକ ଆମ କଟକରେ ଯେ ତିକ ପୂଜା ସବୁ ପୂଜାରେ ଏଇ ବ୍ୟାଣ୍ଡ ହିଁ ଆସେ ଆଉ ଡିଜେ ଆଉ ନାହିଁ ଟୋଟାଲି କହି ବେଲେ।
ନାଇଁ ଡିଜେ ଯାହା ଏଇ ଗାଁ ଗହଳିରେ ବେଶୀ ନା ଆଉ ସହରରେ କାଇଁ ଡିଜେ ତ ପୁରା ବ୍ୟାନ୍ ଯଦି ଡିଜେ ନିଅନ୍ତି ଖାଲି ଲାଇଟ୍ ପାଇଁ
ହଁ
ଆଗେରେ ଲାଇଟ ମାଇକି ବଜେଇବେନି କିଛି ନାହିଁ ପଛରେ ଏମାନେ ସବୁ ଗୀତ ବଜେଇବେ।
ହଁ ସେଇଆ ବା
ସେମତି ହୁଏ ଆମ ଲକ୍ଷ୍ମୀ ପୂଜାକୁ ସେମତି କରନ୍ତି ମାନେ ଯୋଉ ଡିଜେ ସେ ଯୋଉଗୁରା ଆସନ୍ତି ତାଙ୍କ କି କିଛି ମାଇକି ନଥିବ ତା ଭିତରେ ଖାଲି ଲାଇଟରେ ଲଗେଇଥିବ ଲାଇଟ ଫ୍ରେମ୍ ଟା ଆଗେ ଯିବ ତାପରେ ଏପଟୁ ଆସିବ ସେ ଯୋଉ ଟଲି ଗାଡିଟା
ଆଚ୍ଛା
ପଟା ସିଏ ଡିଜେ ମୋହ ୟ ମୁହଁ ମୁହାଁମ ମୁହି ହେଇଯାାନ କାର ୟ ଆପଟକୁ ୟାର ପଛପଟ ସେ ଖା ଲାଇଟ ପ୍ରୋଗ୍ରାମ କରିରେ ଇଏ ଗୀତ ଗାଆନ୍ତି ମଝିରେ ନାଚନ୍ତି
ଓହୋ ସେଇତଛ ଆମ ମେଲୋଡି ମେଲୋଡି ହୁଏ ଯେତେ ଦିନ ମୂର୍ତ୍ତି ର ହୁଏ ସେଇ ମାନେ ସପ୍ତାହେ ଧର ରହିଲେ ସପ୍ତାେିତରେ ଦି ଦିନ ମେ ଲୋଡି ହବ ତାପରେ ଯ ଭସାଡିବେ
ଆମର ମେଲୋଡି କଥା ଆମ ଗୋଟେ କହୁଛି ଆମର ମେଲୋଡି ଏଟ ସେମିତି ହୁଏନି ଏ ସବୁ ସ୍କୁଲ ଛୁଆ ଛୋଟ ଛଟ ପିଲା ଆମ ଯେତେକ ସବୁ ସାଇଡ଼ରେ ଥାନ୍ତି ସେମାନେ ସବୁ ନାଚ ଚକିତ କରନ୍ତି ସେଇ କେତେ ଦିନ ଅଥଚ ହଁ କିନ୍ତୁ ଖାଲି ନାଚ ଆଉ ଗୀତ କ ତ ଏତିକି ଖେଳକୁ ଦେଖ କିଛି ହୁଏନି ନାଚ ଗୀତ ଆମର ଫାଷ୍ଟ ସକାଳୁ ଯୋଉ ଭଜନ ଫଜନ ହୁଏ ସନ୍ଧ୍ୟାବେଳୁ ବି କୀର୍ତନ ମଣ୍ଡଳୀ ଆମର ଆସନ୍ତି ସବୁ ଗାଁ ରେ ଯୋଉ କୀର୍ତ୍ତନ ମଣ୍ଡଳୀ ଅଛନ୍ତି ତିନି ଚାରିଟା ଦଳ ଯୋଉ ଅଛନ୍ତି ସମସ୍ତେ ଆସିବେ ସମସ୍ତେ କୀର୍ତ୍ତି ଯାଇସାରିବେ ସନ୍ଧ୍ୟାବେଳୁ ଯାହାହେଲେ ରାତିରେ ମେଲୋଡି ହବ ଛୁଆ ନାଚ ଯିବେ ସମସ୍ତେ ଦେଖିବେ ଗୋଟେ ଖୁସି ଲାଗେ ସେଇଟା ତାଙ୍କୁ ପୁଣି ପୁରସ୍କାର ଦିଆଯାଏ ଖ ତା ବହି କାହାକୁ ଜମେଟ୍ରି ବକ୍ସ
ଆଚ୍ଛା
ଯିଏ ପାର୍ଟିସିପେଟ୍ କରେ ସିଏ ପାଏ ନୁହେଁ କି ଫାଷ୍ଟ ସେକେଣ୍ଡ ଥାର୍ଡ
ହୁଁ ହୁଁ
ଏମିତି ଗୋଟେ ହୁଏ ଭଲ ମଜା ଲାଗେ କିନ୍ତୁ ସେଇଟା ଗୋଟେ
ନା ନା ଆମର ଏପଟ ତମ ମେଲୋଡି ଟାଇପ ର ଆଉ
ଡଙ୍ଗା ଫସେଇବା କେତେ ବାଟା ଯାଉ ତମ ନଈଟା
ଆ ସେ ସେଇ ଚାରି ମା ସେ ବାଲିଯାତ୍ରା ପଡିିବାରେ ତ ଆମର ଗଡଗଡିଆ ନଁ ସେଇଠି ଚାରି କିଲୋମିଟର ମହର ତ ଆମ ସେ ଡଆ ଘଟିବ ସେଇା ଦ ଯାଏ ପ୍ରାୟ ଚାରିଟା ପାଞ୍ଚଟା ବେ ନେଲେ ସଧ୍ୟାବେଳେ ଯଏ ଆମ ସୋର ପଡାରେ ବସୁ ପ୍ରାୟ କଟକ ପିଲା ତ ସେଇ ଷ୍ଟାଡିୟମ ବାଲିଯାତ୍ରା ପଡଆ ଖଟି ତ
ହଁ ସେଇଠି ତ ସମସ୍ତେ ଯାଆନ୍ତି ଆଉ ହଁ ସେଇଠି ବି ଗୋଟେ ଆମର ଏପଟେ ଗୋଟେ ଛୋଟ ନାଳଟେ ଅଛି। ଆଉ ବ୍ରାହ୍ମଣୀ ନଦୀ ତ ଜାଣିଥିବ
ହଁ ହଁ
ବ୍ରାହ୍ମଣୀ ନଦୀ ଆମ ଘରଠୁ ପ୍ରାୟ ହବ ସାତ ଆଠ କିଲୋମିଟର
ଆଚ୍ଛା
ଆମ ଗାଁ ରରୁ ତମ ସେଇ ବ୍ରାହ୍ମଣୀ ନଦୀ ବ୍ୟାଙ୍କି ହି ଆ ତୁ ଯେତେବେଳେ ଆସିବ
ଆଚଛା ହଁ
ସେଇପଟେ ହିଁ ଆସ
ଯୋଉ ବ୍ରିଜ ଗୋଟେ ପଡିବ ହଁ ମନ ପିଲା ମନା
ମଣି ନି ସେଠି ତ ଯାହା ଯେମିତି ଡଙ୍ଗା ଭସା ହୁଏ କିନ୍ତୁ ଗାଁ ପଟେ ଗୋଟେ ଛୋଟ ନାଳଟେ ଯାଇଛି ରେଲୱେ ବ୍ରିଜ୍ କ୍ରସ କଲେ ରେଲୱେ ବ୍ରିଜ କରରେ ଗୋଟେ ଛୋଟ ନାଳଟି ଅଛି। ସେଇ ନାଳରେ ଆମର ଡଙ୍ଗା ଭସଉ କଦଳୀ ପାଟୁଆ ତ ଆଉ ଆଜିକାଲି କେହି ଆଣୁନାହାନ୍ତି।
ଏବେ ତ ଏବେ ସବୁ ଡିଜାଇନ ଡିଜାଇନ ଯୋଉ ବାହାରିଲାଣି ସେଇରାଆଣିଆ ଆଉ
ସେଇ ଡଙ୍ଗା ଆଣୁଛନ୍ତି ହାରି ଗୋଟେ କରୁଛନ୍ତି ସମସ୍ତେ ରାତି ସେଦିନ ରାତିରେ ବି ଶୋଇନଥିବୁ ତା ପୂର୍ବ ଦିନ ରାତିରେ ଡଙ୍ଗା କରିବୁ ବୋଲି ସବୁ ଏକା ସାଙ୍ଗରେ ବସି ଯିବ ତାସ ଖେଳ ହଉଥିବ ଖଟ ଏ ଟା ହଉଥିବ। ସେଇଡ଼ି। ଆ ରାତି ଠିକ ସାଢେ ଦିଟା ତିନିଟା ବେଳୁ ବାଣ ପୁରା ଆମେ ତିଆରି କରିକି ରଖୁ ହାତରେ।
ଆଚ୍ଛା।
ହଁ ପୁରା ବାଣ ଫୁଟେଇବୁ ଗାଁ ଟା ଗଁ ଗାଁ ବୁଲି ବୁଲି ପୁରା ହଁ ବାଇକ ବୁଲେଇକି ପନ୍ଦର କୋଡିଏ ଟା ବାଇକ। ପୁରା ଗାଁ ଟାଁଙ୍କ କ ବୁଲେଇ ବୁଲେଇ ବାଣ। ଫୁଟେଇବୁ ସମସ୍ତିଙ୍କୁ ଉଠେଇବୁ।
ଆଛା।
ଲୋକ କିଏ ଶୋଉଥାଉ କି ନଶୋଉଥାଉ କିନ୍ତୁ ତମର ସମସ୍ତେ ରାତି ଦିଟାରେ ଉ ଥିବ।
ରାତି ଦିଟାରେ ସମସ୍ତି ଙ୍କୀ ଉଠା ହବ। ବାଣ ଫୁଟା ହବ। ତାପରେ ଡଙ୍ଗା ଗୋଟେ କରିଥିବୁ ସେଇ ଗୋଟିଏ ଡଙ୍ଗା ନେଇକି ଯିବୁ ଆଗେ ଗା ଧେଇ ପଡ଼ିବୁ। ସେଇ ଗୋଟ ସେଇ ଦିନ ଯୋଉ ଗାଧୁଆ ଟା ଭାରି ଶୀତ ଯାହା କୁହ ଅଲଗା ପ୍ରକାର ସ ତ ଲାଗେ ପୁରା ସେଦିନ ନାଳ ପାଣି ଟା ପୁରା କାକର ଥାଏ।
ହୁଁ ଆଛା ଏମିତି ତାହଲେ ପୁରା ଆଉ
ହଁ ଗାଧେଇବୁ ଗାଧେଇକି ଡଙ୍ଗା ଭସେଇବୁ ଖୁସି ଲାଗେ ଆଉ ଛୁଆ ଦିନେ ଗୋଟେ ତମକୁ ମଜା କ କଥା କହୁଛି ଡଙ୍ଗା ଭଷା ଯେତେବେଳେ ଛୋଟ ଛୋଟ ହେଇଥିଲୁ ସ୍କୁଲ ରେ ପ୍ରାୟ ପଢୁଥିଲୁ ସେମାନେ ଡ଼ ଜାଗାରେ କଣ କଣ ରଖନ୍ତି ଗୋଟେ ପାନ ରଖାହୁଏ ଧର୍ମ ଡଙ୍ଗା କୁହନ୍ତି ନା ପାନଟେ ରଖା ହୁଏ ଗୋଟେ ପଇସା ଟେ ରଖା ହୁଏ ଟଙ୍କା କେ କି ଟଙ୍କିଆ ଆଉ ଗୋଟେ ଦୀପକ କି ତୁମର ମହମ୍ବତୀ କଣ ରଖିଲ ଜଳେଇକି ସେ ରଙ୍ଗା ଟାକୁ ଭସେଇବ ହଁ ଧୂପକାଠ ହେଲା କିଏ ଆ କଣ କରିବୁ ନା ଯେଉଁ ଡଙ୍ଗା ଗୁରା ସିଏ ଭସେଇ ଦେବେ ଆମେ ଆଉ ଟିକେ ଆଗକୁ ପଳେଇବୁ ନାଳ ଆଗକୁ ଯୋଉ ସବୁ ଥିବ ଆମର ଖ ଟା ଲାଗିଥିବ ସେଇଠି ସବୁ ଡଙ୍ଗା ଗୁରାକ ଆଣିକି ସେଠି ଯୋଉ ପଇସା ସିଏ ରଖିଥିବେ ଟଙ୍କେ ଦି ଟଙ୍କା ସେ ପଇସାକୁ ଆଣିବୁ ଭାରି ପାନକୁ ଖାଇଦବୁ। ଏଟା ଗୋଟେ ସେମତି ହୁଏ ସେଦିନ ପୁରା ହଁ ସୁଟସ୍ ପାରି ଲାଲ ପରି ଖାଇକି ପୁରା ଦିନିଟା ଆଙ୍କ ଗାଁରେ ବୁଲୁଥବୁ କିରେ ତମେ ଛୁଆ ଗୁରା କୋଉଠୁ ପଇସା ଆଇଁଲ? ନା ଆମେ ଯୋଉଠୁ ଆଇଁଲୁ ଗୋଟେ ଥାଏ ଆଉ ପଇସା ସେ ତ ମିଳିଛି ଜଣଙ୍କା ପାଇଥିବୁ ଦଶ ପନ୍ଦର ଟଙ୍କା ନେଖାଏଁ ବହେ ଡଙ୍ଗା ସବୁ ଡଙ୍ଗାରେ ଟଙ୍କାଏ ଦି ଟଙ୍କା ଯାହା ହେଲେ ସମସ୍ତେ ଥୁଅନ୍ତି। ସମସ୍ତେ ଥୁଅନ୍ତି ପଇସା ପଇସା ପାଇଥିବୁ ପାନକୁ ଖାଇଦବୁ ଯୋଉଁରା ଭଲ ପାନ ଦେଖିବୁ ଗୋଟେ ଗୋଟେ ମାନେ ଜଣେ ଜଣେ ଭଲ ପାନ ର ଖନ୍ତି ଆଉ କିଛି ସେମତି ତ ଜଷ୍ଟ ଟି ଟିକେ ଗୁଆ ଟିକେ କଣ ଚୁନ ଫୁନ ଲଗେଇ ର ରଖି ଦିଅନ୍ତି ଆଉ ଯିଏ ପୁରା ମାନେ ଚେରି ଫିରି ଲଗେଇକି ଯେଉ ପାନଟା ରଖାହେଇଥିବ ସେଇଟାକୁ ଖାଇବୁ।
ହୁଁ
ତାପରେ ଯୋଉ ପଇସା ଆଣିବୁ ଭାଇ ପ୍ର ଏନ୍ତି ପୁରା ଖୁସି ମଜା ହୁଏ ଆଉ ଆଉ ତମର କୁହ କଣ ହାଲଚାଲ କେମିତି କଣ ନୂଆ ବର୍ଷ କେମିତି କଣ ପାଳନ କର।
ନୂଆସ ତ ପୁରା ତା ପୂର୍ବ ଯୋଉ ଡିସେମ୍ଵର ଏକତିରିଶ ତା ପୂର୍ବ ରାତି ଦିନ ତ ତୋଟାଲ ତ ପୁରା ଫିଷ୍ଟ ଚାଲି ଚାଲିଥାଏ ତା ପ ତ ସକାଳ ସାରା ସକାଳେ ଯାଇ ତ ମସ୍ତି ଚାଲିବ ଆଉ ଟୋଟାଲ ସେଦିନ ରାତି ପୁରା କହିଲେ କୁହନି କୁହନି ଯୋଉ ମଜା ମଜା ତା ପରେ ପୋଲିସ ଭ୍ୟାନ ମ୍ୟାନ କେ ତେ ବୁଲେ ମାନେ ଚାରିଆଡେ ଝଗଡା ମଗଡା ହେଇଯାଏ ନା ଲୋକମାନେ ଯୋଉ ବୁଲାବୁଲି କରନ୍ତି ରାତି ସାରା ଏପଟ ସେପଟ ଭୋଜି ଚାଲିଥିବ ସବୁ ସାାଇରେ ତ ଭୋଜି ଚାଲିିବ ନୂଆବର୍ଷ ନା। ସେୟା ସେଇଟା ଗୋଟେ ନୂଆ ବର୍ଷ ଗୋଟେ ମଜା ମାନେ ମସ୍ତ ମଜା ବାଣ ଫାଣ ଫୁଟିଥିବ ପୁରା ନ ତ ଫୁଟିଥିବ ଭୋରୁ
ହଁ ହଁ ସେଇଟା ବିି ସତ କଥା।
ନୂଆବର୍ଷ ସେଇଟା ଗୋଟେ ମଜା ଥାଏ ଆଉ। ମୋତେ ଭୋଜି ଭୋଜି ସେଇଟା ଗୋଟେ ଆଉ।
ହଁ ଗୋଟେ ଭଲ ଲାଗେ ସେଇଟା କିନ୍ତୁ
ହଁ ତମ ସେ ନୂଆ ବର୍ଷ କେମିତି ହୁଏ?
ନୂଆବର୍ଷ ତ ଆମର ଏଟା ଏତେ ସେଲିବ୍ରେସନ ଭଲରେ କରନ୍ତିନି। ଷ୍ଟ ଯୋଉ ଆମର ବ୍ୟାଚ। ପିଲା ଯୋଉ ଥାନ୍ତି ସବୁ ସ୍କୁଲ ସାଙ୍ଗମାନେ ସବୁ ମିଶିକି ଗୋଟେ ଭୋଜି କରିଦୋଉ। ସ୍କୁଲ ରେ ଯୋଉମାନେେ ସବୁ ପାସ ଆଉଟ ଦଶମ ନବମ ଦଶମ ବେଳୁ। ହେଲେ। ସେମାନେ ମିଶିକି ଗୋଟେ ବଣଭୋଜି କରୁ। ବାସ୍ ସେତିକି ଖୁସି ମଜା ସେତିକି ତିକି ସାଙ୍ଗ ପିଲାଙ୍କ ସହିତ। ନୂଆବର୍ଷ ଟା ଏତେ ଏତେ ଜାକଜମ ନୁହେ କାରଣ ଶୀତ ଦିନେ ପଡେ ସେଇ ଟାଇମ ରେ କ୍ରିକେଟ ଖେଳ ଟା ଚାଲେ ଗାଁ ଟୁର୍ଣ୍ଣାମେଣ୍ଟ ଗୁଡା ସବୁ।
ଆଚ୍ଛା।
ହଁ ପ୍ରାୟ ପିଲା ସବୁ ନିଜ ନିଜ କାମରେ ବ୍ୟସ୍ତ ରହିଯାଆନ୍ତି ବୋଜି ଭାତକୁ ଖାଲି ଥରେ ଅଧେ ଆସନ୍ତି। ସେଇ ଗୋଟେ ଦିନ ଆମେ ସାଙ୍ଗସାଥି। ଙ୍କୁ ଦେଖା କରୁ ଆଉ
ଅ କେତେ ବର୍ଷ ପରେ ଦେଖାାହୋଉଥିବା ନା? ବର୍ଷ ବର୍ଷକୁ ଥରେ ଦେଖାହବ।
ବର୍ଷକୁ ବର୍ଷ କିଏ କୋଉ ବର୍ଷ ନ ଆସି ପାରିଲେ ପୁଣି ଆର ବର୍ଷ ଆସ
ହଁ ହଁ ସେଟା ଗୋଟେ ଭଲ କେ କେତେ ମଜା
ଏମିତି ହେଉଚି ଟଣା ଦେଖିବା କଣ କେମତି ହଉଛି ଆଉ।
ଆଉ ତମର ଏଣ କେମିତି ପାଗ ସିଆଡେ ଦେଇଛି? ଖରା ନା ଛାଇ ଆମର ଟିକେ ଇଆଡେ ଛାଇ ଟିକେ ଦଉଛୁ ପୁଣି ଖରା ହେଇନା ଟିକେ ତ ଛାଇ ଦେଇଛିେ ଭଲ ପାଗ ଦେଇଛି ଛାଇ ପୁରା ବର୍ଷା ହେଇଥିଲା ନା ଦିନ ଦିନ ତଳେ। ପୁରା ଜୋରେ। ଛାଇ ଦଉଛି ଆଉ ହଁ ହ
ଯେଉଁ ମୁଁ କଣ କହୁଥିଲି କହିଲ ଭାଇ କାଲି ଆମର ଗୋଟେ ପିଲା ତମକୁ ଫୋନ କରିବ।
ହଁ।
ହଁ ଟିକେ କଥା ହେଇଯିବ ତା ସହିତ ତମର କାଲି ବି ଯଦି ହେଇଗଲା ତମେ ବି ଆମ ସହିତ କଥା ହେଇଯିବ ଆଉ।
ହଁ ସେଇ ଆାବରେ କଥା ହେଇଯିବା ଆଉ ତମତେ କହିଦବ ଆଗୁଆ ଫୋନ ମାରିକି।
ହଁ ମୁଁ ତମକୁ କଲ୍ କରି କଲ୍ କରିକି କହିଦେବି ଆଉ ହଉ ଏଥର ରହୁଛି ହଉ।